ହଁ ଅଁ ଆ ସେଲୁଣି
ନାହିଁ ରୋଷେଇ ବସେଇଚି ସାରିବି।
ରୋଷେଇ ସାଲାଣି?
ରୁଟି ସରିଲାଣି? ଆ ସମସ୍ତେ ରାତିରେ ରୁଟି ଖାଉଚ?
ହଁ ହଁ ସମସ୍ତେ ରୁଟି ଖାଉଚନ୍ତି।
ହୁଁ ଏଇ ଖରାଦିନେ ଟିକେ ପଖାଳ ଖାଇବାକୁ ଇଚ୍ଛା ହଉଥିବ। ଏ ଯଉ ବର୍ଷା ପାଗ ଅ
ବର୍ଷା ପାଗରେ ଆଉ କେହି ପଖାଳ ଖାଉନାହାନ୍ତି ଏମିତି ରେ ବି ଆମେ ଖାଉନି ପ ପଖାଳ ଖରା ହଉ ବର୍ଷା ହଉ ଶୀତ ହଉ ଏଇଠି ବର୍ଷା ଟିକିଏ ପକେଇଦେଲେ ଲାଇନି ଫଟିକି କଟି ଯାଉଚି।
ହଁ ଅଁ
ତ ଲାଇନି କଟା ହଉଛି ଯେ ମଶା ଆ ପୁଣି କାମୁଡୁଚନ୍ତି
ଲାଇନା ଟା ଇନଭର୍ଟରଟା ଥିଲା ତ ସେଟା ନେଇଗଲେ ଆଜି ଅନ୍ଧାର ହେଇଯାଉଛି ଏବେ ଲାଇନ୍ କଟିଲେ। ପୁରା ଆଉ।
ଓ ହୋ
ଏବେ ଆସିଥିଲେ ଯେ ସେ ନେଇକି ଗଲେ ରିଷି ବାପା।
ଓହୋ। ତାଙ୍କ କେହି ଆଇନାହାନ୍ତି କି?
ନା ତାଙ୍କର କେହି ଆସିନାହାନ୍ତି ସବୁ ନେଇଗଲେ। ତକିଆ ଫକିଆ ସବୁ ନେଇକି ଗଲେ ଇନଭଟର ନେଇକି ଗଲେ। ଆସିକି ନେଇକି ଯିବେ ହେରି ଆଉ।
ଆସିବେ ବୋଧେ ଆଉ
ନା ଆଉ ଆସିବେନି ସେ ଜିନିଷ କଣ ଗାଡି କରିକି ଆଣିବେ କହୁଥିଲେ ନେଇକି ପଳେଇ ସବୁ ଜିନିଷ ବୋଲି। ଆଉ ଆସିବେନି ଇନଭଟର ଟା ନେଇଗଲେଣି ମାନେ ଆଉ ଆସିବେନି ଆଉ। ନାଇଁ ତ କୋଉଥିଲେ ଆସିବେନି। ହୁଁ।
ତମେ ରୁ ତମେ ରୋଷେଇ କରିସାରିଲଣି?
ହଁ ରୁଷେଇ ସଲାଆଣି ରୋସେଇ ସବୁ ଲାଇନ ତ ବାର ବାର କଟୁଛି ଖାଲି ଲାଗନି ଆଉ।
ହୁଁ ଆଉ ଟଭି ନଗେଇକି କଣ ଦେଖିବ ବାର ବାର ଲାଇନି କଟିଲା।
ହଁ ଆ ଗତ
ତମ ଗାଁ ରେ କେମିତି ଖୁଦୁରୁ କୁଣୀ କରନ୍ତି?
ଖୁଦରୁକୁଣ ହଁ ଭଲ ହୁଏ ସେ ସବୁ ଝିଅ ମାନେ କରନ୍ତି। ଏବେ ତ ଆଉ ସବୁ ଝିଅ ପ୍ରାୟ ସବୁ ବାହାଘର ହେଇଗଲେଣି। କେହି ଆଉ ଆଉ ଏବେ କାଇ ନାହାନ୍ତି ଝିଅ ଏଇ ବର୍ଷ କଲା ଭଳିଆ ଝିଅ ନାହାନ୍ତି କରୁଥିଲେ ଏ ଆଗ ତ ବର୍ଷ କରୁଥିଲେ ଯେ ସବୁଏ ଯୋଉ ଝିଅ ତିକ କରୁଥିଲେ ସମସ୍ତଙ୍କ ବାହାଘର ଏଇ ବର୍ଷ ଭି ତରେ ହେଇଯାଇଛି।
ହଁ ବର୍ଷେ ବର୍ଷେ ସମସ୍ତ ସେ ବାହାଘରେ ହେଇଗଲେଣି।
ହଁ ଏତିକି କରୁଥିଲେ ଆଗରୁ ତ ସବୁ ବାହାଘର ଆସ୍ତେ ଆ ଶେ ହେଇଯାଇଥିଲେ କିନ୍ତୁ ଏଇ ବର୍ଷ ଭିତରେ ଯେତିିକି ଟା ଝିଅ ଥିଲେ ଏଇ ଗୋଟେ ବର୍ଷ ଭିତରେ ସବୁ ଝିଅ ବାହାଘର ହେଇଗଲେ।
ହୁଁ ହୁଁ।
ଯୋଉମାନେ ସବୁ ବୁଝାବୁଝି କରିକି କରୁଥିଲେ।
ଓହୋ।
ହୁଁ
ମୁଁ ତ ଏମିତି ହୁଏ ଆଉ।
ଆଉ ଅଛ କେି ହୁଏ
ହଁ ସେ ଭଲ ହୁଏ ମୁଁ ତ ଅଧିକାଷ ପଳାଏ ଆମ ଘରକୁ ପଳାଏ। ମାମୁ ଘରେ ଆମର ଭଲ ହୁଏ।
ହୁଁ ହ ଏଠ କଣ ନଦୀ ଅଛି
ହଁ। ବ୍ରାହ୍ମଣ ନଦୀ ଅଛି ଆଗ ତ ଝିଅମାନେ ଉଠିକି ଫୁଲ ଆଗ କୋଉଠୁ କଣ ଅଛି ସବୁ ତୋଳିବେ। ତାପରେ ସବୁ ମାଳ ଗୁନ୍ଥିବେ ମାଳ ଗୁନ୍ଥିି ସାରିଲେ କୋଉଠି କଣ ସଜାସଜି ସବୁ କରିବେ ତାପରେ ବା ଟା ଗୋଟେ ହେଲେ ଯାଇକି ଗାଧେଇଯିବେ ବାଲୁକା ପୂଜା କଲେ କରିବେ। କରିକି ଆସିବେ ଯାଇ ଖୁଦୁରୁକୁଣୀ ପୂଜା ଠାକୁରଙ୍କୁ ପୂଜା କଲା ବେଳକୁ ଦିଟା ତିନିଟା ହେଲେ ସାଢ଼େ ତିନିଟା ସରିବ।
ହଁ ହୁଁ ତ ପୂଜା ସନ୍ତାା ଆଟା ବାଜିି ଯା ନାଇଁ
ହଁ। ହଁ କମ୍ପିଟିସନ ଚାଲିବ କେତେ ସୁନ୍ଦର ସଜା ହେଇଛି। ସୁନ୍ଦର ଠାକୁର ସବୁ ସାଇ ସବୁ ସାଇ ବେନା କମ୍ପିଟିସନ ଲାଗେ କୋଉ ସାହିରେ ଭଲ ହେଇଛି।
ହଁ ଏମିତି ହେଲେ ଭଲ ଲାଗେ ଖୁସି ଲାଗେ।
ଝିଅ ମାନେ ଥିବେ ଆଉ ଏବେ ଆଉ ସବୁ ସେୟାପା। ବାହାଘର ହେଇଗଲେଣି ଆଉ ଆଜିକାଲି ବି ଏମିତି କେହି ପୂଜା କରୁନାହାନ୍ତି ଏମିତି କମ୍ପିଟିସନ କରିକି ସବୁ ସଜବାଜ ହେଇ ପଡୁଛନ୍ତି ରିଲ ଫିଲ କରୁଛନ୍ତି ସଇଲା ତାଙ୍କ ପୂଜା।
ଓ ହଁ ହଁ ଫଟ ଉଠେଇକି ଏବେ ପୂଜାରେ ସବୁ କେତେ କିଏ କେମିତିଆ ଶାଢୀ ପିନ୍ଧୁଛି ଆଉ ଫଟୋଟା କାହାର କେତେ ଭଲ ଆସୁଛି ସେୟା ହେଉଛି। କାହାର କେତେ ଲାଇକି ଫଲୋ ଆସୁଛି।
ହଁ କ ହଁ ଆଉ ଆଜି କାଲି ଆଉ କିଏ ପୂଜା କରୁଛି। ଆଉ ଆମର ତ ଏଠି ବେଶୀ ଝିଅ ବି ନାହାନ୍ତି ହଁ କଂପିଟିସନ କରିକି ପୂଜା କରିବାକୁ। ମାମୁଁଘାର ଗାଁରେ ହଁ ଥିଲି ସାଇଟା ବୋଲି ଗାଁ ଟା ବୋଲି ଥିଲି ଆଉ ଏଠେଇ ବେଶୀନାହାନ୍ତି ଏମିତି ପୂଜା କରୁଛନ୍ତି ଆଉ।
ହୁଁ ଏବେ ତ ଝିଅ ସଂଖ୍ୟା ବି କମିଗଲାଣି ଆଉ।
ଏଇଥିରେ ଦଶ ବାର ଜଣ ଝିଅ ଅଛନ୍ତି ଯାହା ଏତିକିରେ ପୂଜା କରୁଛନ୍ତି ଆଉ।
ହୁଁ ସେଠାରେ ଯଉ କରନ୍ତି। ଯଉ ଝୁଣା ମାରନ୍ତିନି କଣ ଗୋଟେ ଫୁତିକି କଦଳୀ
ଝୁଣା ମାରନ୍ତି ସେଇଟା ବୋଇତ ବନ୍ଦାନ୍ତି।
ହଁ।
ଶାବଳ ରେ କନା ଗୁରେଇକି ସେଟା ରଖିଥିବେ ଦୀପରେ ବନ୍ଦେଇବେ ତାକୁ।
ମୁଁ ଛୋଟ ଥିଲା ବଳେ ଯୋଉ ଉ କରିଥିବି ବର୍ଷେ ଦି ବର୍ଷ ବୋଧେ କରିଥିବି ତାପରେ ତ ମୁଁ ଆଉ କରିନି। ସେଇଟା ପାଇଁ ଅନେଇ ଥିବୁ ଖାଲି କେତେବେଳେ ପୂଜା ସଇଲେ ସେଇଠି ଯିବୁ ଝୁଣା ମାର ଧୂଆଁ ନିଆଁ ଉଠିବ
ହଁ ଝୁଣା ମାରିଲେ ସେଟା ଉପରକୁ ନିଆଁ ଉଠିବ।
ହୁଁ।
ଭାଇ ପୂଜା କରୁଥାଉ ନ ଥାଉ ନିଆଁଟା ଉପରକୁ ଉଠିଲେ ଭଲ ଲାଗେ।
ହଁ ଖୁଦୁରୁକୁଣୀ ତ ହେଇଟା ତ ସବୁ ଅନେଇକି ବଇ ଥିବେ ଆଉ।
ଆଉ ଏବେ ଖୁଦୁରୁକୁଣୀ ନୂଆ ବହି ବାହାରିଛି। ସେଇ ଯୋଉ ବହିରେ ଆଉ ତଅପୋଇ ବିଷୟରେ କିଛି ଲେଖା ହେଇନି।
ଆଉ।
ତଅପୋଇ ନା ସେ ଛେଳି ଯଉ ଚରେଇବାକୁ ଯାଆନ୍ତି ତାଙ୍କୁ ମା ମୂଷା ମାଟି ଖାଇବାକୁ ଦିଅ ସେ ତାଙ୍କ ଭାଉଜମାନେ ଏଇଗୁଡା ଆଉ ଲେ ସଟକ ସର୍ଟକଟ ସବୁ ହେଇଯାଇଛି ସେ ସବୁ କଟି କୁଟା କି। ସବୁ ସର୍ଟସାଟ ରେ ଜାହା ଯେମିତି କରିଦେଇଛନ୍ତି। ପୁରା ଯେମିତି ଆଗେ ବହି ଥିଲା ସବୁ ସମ୍ପୂର୍ଣ୍ଣ ଲେଖା ହେଇ
ହୁଁ ହୁଁ।
ତଅପୋଇଙ୍କର ସବୁ ଷ୍ଟୋରି। ପୁରା ଛେଳି ଚରେଇବାକୁ ଯାଆନ୍ତି ସେଥିରେ ତାଙ୍କ ଭାଉଜ ମାନେ ଦିଅନ୍ତି ଖାଇବାକୁ ମୂଷ ତ ଟି ଦିଅନ୍ତି। ତାଙ୍କ ନାକ କାଟି ଦେଇଥିଲେ ଯୋଉ ହେଇଗୁଡା ଲେଖା ହେଇନି ଆଉ ବେଶି। ସବୁ ସଟସାଟରେ ଏବେ ଜେମତି ବ୍ରହ୍ମଣ ମାନ ସବୁ ସଟସାଟ୍ ରେ ପୂଜା କରୁଛନ୍ତି ସେ ସଟସାଟରେ ବହି ଟା ବି ସେ ସର୍ଟାର୍ଟ ରେ ବାହାରିଛି।
ଅ ହଁ।
ଆଗର ଯିଏ ପୂର୍ବର ବହି ରଖିଥିବ ସେଇଟା ପଢିବ ଭଲ ଇଏ ଆଉ ଏବେ ବହି ପୁରା
ରଖିଛନ୍ତି ଆଗ ବହିରା ରଖିଛନ୍ତି।
ଆଉ ବ୍ରାହ୍ମଣ ସବୁ କହିଥିବେ ଏତେ ସବୁ ପଢି ପାରିବେନି ତାଙ୍କର ଗୋଟେ ଦିନରେ ଧର ଦଉଛନ୍ତି କେତେ କଲ୍ ନା ତାଙ୍କର ତ ପଇସା ଦରକାର।
ଯେ ଖୁଦୁରୁକୁଣୀ ରେ ତ ବ୍ରାହ୍ମଣ ପୂଜା କରିବନି ନା। ଯୋଉ ମାନେ ସବୁ ଝିଅ ମାନେ କରିବେ।
ଝିଅ ମାନେ କରନ୍ତି। ପୁ ପହିଟା ନଉ ଚେଞ୍ଜ ହେଇଯାଇଛି ସବୁ ସେ ସବୁ ଆଉ ନାହିଁ ଲେଖା ନାହିଁ ସେଗୁଡା ସେ
ଉଁ ହୁଁ, ଏମ ତ ଭଲ ଲାଗିବନି ତ ଏମିତି କଲେ ମୁଁ ଜାଣିଥିବେ ଆଦା ଆଦା ଲେ ଖାଇଥିବେ। ସେଟା କଣ ବହି ଟା ପଢ଼ିବାକୁ ଭଲ୍
ମୋର। ସାବିତ୍ରୀ କଣ ଜାହା କଣ ବ୍ରାହ୍ମଣ ମାନେ ପୂଜା ଖାଲି ସାଙ୍ଗେ ସାଙ୍ଗେ ସୁଆ ସୁୁହା କରିଦେବେ ଗୋଟେ ଦିନରେ କୋଡିଏ ତିରିଶ ଉନ୍‌
ଆଜିକାଲି ହଁ ଏମିତି କରୁଛନ୍ତି ଆଉ।
ଆମ ପୂଜା ଏମତି ସେଠି ହଉଥିଲା। ସେ ଖାଲି ବହିଟା ଖାଲି ଏତେ ଟିକେ ବହିଟା ତ ପଢିଲା ଭଳିଆ ପଢିବ ପୁଣି। କେମତି ବହିଟାକୁ ଜଲଦି କମ୍ପ୍ୟୁଟର ଭଳିଆ ଗାଇଦବ। ତାକୁ ବ୍ରାହ୍ମଣ ପାଟି ପଢି ପାରୁନ ଇ କରି ପାରୁନ ସିଏ ଯା ମାନେ ସେ ବହିଟା ଯେମିତି ସରିଲେ ସେ କେମତି ଭଟ୍ କି ଉଠିକି ପଳେଇବେ।
ହୁଁ। ତମେ ପଇସା ନଉଛ ପୂଜା କରୁଛ ଠିକ ରେ କରିବ ନା ଆଉ ତେଗିଲ ଆଯା ଏଠା କରିଦ ଏଇଠା କରିଦବୁ ହୁଁ।
ମେଡ଼ିକାଲ ହୋଉ।
ହୁଁ।
ପଇସା ପାଇଁ ଆଉ।
ଭଲସେ ବି ଆଜିକାଲି ପୂଜା ପାଠରେ ମନ ଦେଲେ ନାହିଁ ଗାଁରେ ସବୁ ପଇସା ଫଇସା
ହଁ। ଆଉ ତ ସବୁ ପର୍ବପର୍ବାଣି ଆସିଲା ଆଉ ରଥ ଯାତ୍ରା ତାପରେ
ରଥଯାତ୍ରା କ ଆସିଲା ତା ପରେ ବିଶ୍ୱକର୍ମା ପୂଜା ତାପରେ ଚାଲିବ ଆଉ
ହୁଁ।
ଦୁର୍ଗା ପୂଜା, ଖୁଦୁରୁକୁଣୀ, ତାପରେ କାର୍ତ୍ତିକ ପୂଜା।
ଖୁଦରୁକୁଣୀ ଆଁ ନା ଯୋଉ ଗଣେଶ ପୂଜା
ଗଣେଶ ପୂଜା।
ତାପରେ ଖୁଦୁରୁକୁଣୀ।
ହୁଁ ଖୁଦୁରୁକୁୁଣି ପ୍ରଥମ ପାଳି ଯାଇ ଥିବ, ତାପରେ ଗଣେଶ ପୂଜା ହବ।
ହଁ ହଁ।
ତାପରେ ଯୋଉ ସେବେ ସେ ବିଶ୍ୱଵକର୍ମା ପୂଜା।
ବିଶ୍ଵକର୍ମା ପୂଜା, ଦୀପାବଳି
ଦୁର୍ଗା ପୂଜା, ଦୀପାବଳି।
ସବୁ ପର୍ବ ପର୍ବାଣୀ ଷ୍ଟାର୍ଟ ଏଇଠୁ ହେଇଯିବ ଆଉ, ଗଣେଶ ପୂଜା ପର ପରଠୁ ଲାଗିଥିବ ଯେ ଲାଗି ଥିବ ପୁରା ପର୍ବ ପର୍ବାଣୀ। ଗଣେଶ ପୂଜା ତାଲଚେରେ ବହୁତ ଭଲ ସେ ହୁଏ।
ହୁଁ ଥରେ ଯାଇଥିଲି ଦେଖିବାକୁ, ଆଉ ଯାଇନି।
ଉଁ ମୁ ବି ସେଇ ଥରେ ଏତେ ଚାଲି ହୁଏ କାଟେ ବୋଲି ଆଉ ଯା ଯିବାକୁ ଇଚ୍ଛା ହୁଏନି।
ଆଉ କୁଆଡେ ଇଆଡେ ଆଉ ଏ ପୂଜା ଫୁଜା ସବୁ ଆଗରୁ ଯାଉଥୁଲୁ।
ହୁଁ ସେତେବେଳେ ଗୋଟେ ଖୁସି ଲାଗୁଥିଲା ଗାଡି ଟେ କର ଟେମ୍ପୁ ହଉକି ଯାହା ହଉ ଗୋଟେ ଅଟୋଟେ କର ଯାଅ ସମସ୍ତେ ମିଶି ମାଶିକି ଯାଅ।
ଏବେ ଯିବାକୁ ଗଲେ ଏତେ ପଇସା ଖର୍ଚ୍ଚ ହେଇଯିବ, ଏତେ ପଇସା ଖର୍ଚ୍ଚ ହବ।
ହଁ।
ଭାବିକି ଆଉ କେହି ଯାଉନାହାନ୍ତି, ଫାମିଲି ହେଲା ଠୁ ଆଉ କେହି ଯିବାକୁ ଇଛା ଇଚ୍ଛା କରୁନାହାନ୍ତି ବୁଲିବା।
କମିଲାଣି ସବୁ ଜିମେଦାରି ବଢିଗଲେ ଆଉ ନିଜେ ଖୁସି କାହାକୁ ମାରିବାକୁ ପଡୁଛି। ହଉ ତାହେଲେ ରଖୁଚି।
ଖାଇ ସାଇଲଣି କି?